ହାଲୋ। ହାଲୋ ହାଲୋ। ହ୍ୟାଲୋ।
ହଁ ଭାଇ କୁହ।
ହଁ ହେଇ।
ତାହେଲେ ଜଷ୍ଟ୍ ଏବେ ଖାଇକି ଆସ୍
ହାଲୋ।
କଣ କହିବା ଆମେ ଖାଇଲା ପିଇଲା ଘରର ଆଉ ପେ ପେଟ ଫୁଲିଗଲେ କଣ କରିବା। ହଁ ଟିକେ ଜିମ୍ ପା ଜଏନିଙ୍ଗ କରିଚି କାଲି ଠାରୁ।
ଆ ଦିନି ସେ ଘରେ ବସିଲେ କିଛି ହବନି।
ହଁ ସେଇ ତମେ କିଏ କହୁଚ କହିଲେ?
ଟିକେ ଦୌଡ଼ିଲେ ବନ୍ଧ କରେ ହବ।
ଓହୋ ତମେ କିଏ କହୁଥିଲେ?
ଆ ମୁଁ ପା ଅମେକେ ପୁଅ କହୁଥିନି।
ଅଁ ହଁ ଜଣା ପଇଲା ହଁ।
ଅଁ ଏବେ କୋଉଠି ଅଛ?
ମୁଁ ଏବେ ଅଛି ଗୁଜୁରାଟ୍।
ଘର ପରିବାର ସବୁ ଭଲ ଅଛି ନା?
ହଁ ସବୁ ଚାଲିଚି ଆଉ କଣ କରିବା।
ଅଁ ସମିତି ଙ୍କ ଦେହ ଭଲ ଅଛି ନା? ହଁ ହଁ ତମ ଦେହ?
ଏଇ ଭଳିିଆ।
ଆ ଠିକ୍ ଅଛି ଆଉ। ହଁ ରଜରେ ଗୋଟେ ଜାଗା ବୁଲିବାକୁ ଯିବା।
ହଁ ହଁ ଯିବା ମୁଁ ସେଇ ଜେଗା ଟା ମୁଁ କହିବି ଗୋଟେ ଦେଖଛିି ଭଲ ଜାଗା ଟେ।
ହଁ ଗୋଟେ ଭଲ ଜେଗା ଟେ ଦେଖିକି ଯିବା। ଯେମିତି ଭଲ ଦେଖାହବ ରଜରେ। ରଜରେ କଣ କଣ ହୁଏ ତ ତମେ ଜାଣିଛ? ପାନ ଖୁଆ ଖୁଆଯାଏ ଆଉ ଦୋଳି ଏଗୁରା ସବୁ ଉଁ
ହ ରଜରେ ତ ଆମେ ଆଇଛୁ ଏଇ ଜମା ତିନି ଦିନ ପାଇଁ।
ହଁ କୋଡି କରି ସାରିଲାଣି?
ହଁ ଗୁଡି ଗୋଟେ କରିଛି ବଡ ଗୁଡି ଟେ। ପବନଦେଲେ କାଲେ ଉଡେଇବା ବାକି ଅଛି, ମଟର ଫିଡିଙ୍ଗ୍ କରିଦେଇଛି।
ହଁ।
କାଲି ଦିଟା ଲାଇଟ୍ ଫିଟିଙ୍ଗ୍ କରିବି।
ହଁ କୋଉଁ ଦୁନ ହେଟା ଉଡେଇବ?
କାଲି ପଦିନ ଆଡୁ କୁ ଟ୍ରାଏ କରିବା।
ହେଡା କେଡେ ବଡଟେ?
ଏଇ ଦଶ କିଲୋମିଟର୍ ହବନି ଦି ଫୁଟ୍ ତିନି ଫୁଟ୍ ଭିତରେ ହବ ଆଉ।
ଓହ।
ଆଉ କଲରା କାକୁଡି ଫସଲ କେମିତି କଣ ଚାଲିଛି?
ହଁ ଭଲ ଅଛି।
କଲରା ଫଲରା ବାହାରିଲାନି? ଆରେ ଭଲ ଲାଭ ହଉଥୁବ ଆଉ।
ହେ କଲରା ବାହାନି ଖାଲି କାକୁଡି ବାହାରିଛି। କାକୁଡିରେ ବି ପଇସା ଉଠୁନି।
କାକୁଡି କିଲ କେତେ ଅଛି ଏବେ କୋଡିଏ ତିରିଶ୍?
କାକୁଡି କିଲ ଏବେ ତିରିଶ୍ ପଇଁତିରିଶ୍।
ବୋଧେ ଭାରିବ ନା କାଲି ଦଉନା କିଲେ କନ୍ତର ଚାଖନା ପାଇଁ।
ହେ ଆଜି ତୋଳା ହେଇଥିଲା, ଫେରେ କାଲି ବାହାରିବନି ପଅଦିନ।
ଓହ। କାକୁଡି କେତେ ନେଖା ବାହାରୁଛି କୁଇଣ୍ଟାଲ୍ ଦି କୁଇଣ୍ଟାଲ୍ ବାହାରୁଛିି?
କୁଇଣ୍ଟାଲେ ଦି କୁଇଣ୍ଟାଲେ କଣ ବାହାଛି ଆଉ।
ଅ
ଆଜି ବାହାରିଥିଲା କୋଡ଼ିଏ ତିରିଶ୍ କିଲି।
ହାଲୋ ହାଲୋ। ହାଲୋ।
ହୁଁ।
ଆଉ ମୁଁ କୁଆଡେ ଶୁଣିଲା ତମର ମ୍ୟାରେଜ୍ ହଉଛି କେବେ?
ନାଁ ଆମ ସାଇଟ୍ ରେ ବସିଛନ୍ତି ତାଙ୍କର ହୋଉଛି ମ୍ୟାରେଜ୍।
ଓହୋ ତମ ଘର କୋଉଠି ତମ ଘରକୁ ତ ରାତିରେ ଯାଇଥିନି। ଆପଣ ବାଟ ପାଇମିନି ନା କଣ?
ଅର୍।
ଘର କାମ କେତେ କେତେ ବାଟ ଗଲାଲି?
ହଁ ସବୁ ଭଲ ହେଲାଣି ଗୋଟେ ଫିଷ୍ଟ୍ ଫିଷ୍ଟ୍ କଲେ ହୁଅନ୍ତାନି?
ଓ ହଁ ଭଲ ପିିଷ୍ଟ୍ ଗୋଟେ ମୁଁ -ମୁଁ ଗୋଟେ ଭଲ ପିଷ୍ଟ କଥା ହଁ ମୁଁ ଗୋଟେ ଭଲ ପିଷ୍ଟ୍ କଥା କହିବି ରାଗିବୁ ନାଁ ଯଦି କଁ
ହଁ ମୁଁ କାହିଁକି ରାଗିମି କହୁନା।
ଆଉ ଯେଉଁ କୁକୁଡା, କୁକୁଡା।
କୁକୁଡ଼ା।
ଭାଉଜ ଚିକେନେ।
ହଁ ଚିକେନ୍।
ଠିକ। ଚିକେନ ହେଇଥିବା ପାଟ ଯୋଉ ଗୋଡ ପୋଡ ହେରିକା ତା ଚମଡା
ହୁଁ।
ପୁରା ଛେଲି ଛାଲିକି ସେଇଗୁରା ବନେଇଆ ଗୋଟେ ମସ୍ତ ଲାଗିବ। କଷା ଟାଇପର କରିବା।
ହଁ।
କଷା ଗୋଟେ ନଈଆଡେ ପଳେଆ କୋଉଠି ଗୋଟେ ସେଇଠି ଗୋଟେ କଷା କରିବା।
ହଁ ହଁ।
ତିନିଟା ବିୟର ନେଇ ଆସିଆ ଆରାମସେ ବସିବା ପିଇବା ଖାଇବା।
ହୁଁ।
ଆଉରି ଭଲ।
ହଁ।
କଣ କରିଆ କେବେ କରିଆ ଖାଇଚ ନା କେବେ?
ନା ମୁଁ ତ କେବେ ଏଇ ଯୋଉ ନଶା ଫଶା ମୁଁ ତ କେବେ ଏ ବିଅର ଫିଅର ପିଇନି ସେଗୁରା ଭଲ ଜିନଷ
ସେଗୁରା ବା ଫଳ ରସ ବାଲା।
ନା ନା ସେଗୁରା ଭଲ ଜିନଷ ନୁହଁ। ଆପଣ ଦୟାକରି ସେଗୁରା କୁହନ୍ତୁନି। ଆଉ ଆମେ ଯଦି ଫିଷ୍ଟ କଥା କହୁଛ ଫିଷ୍ଟ କରିଆ ଭଲ ପୁରା ମଜା ହବ ପୁରା ମାଇକ୍ ଫାଇକ୍ ପୁରା ମାଇକ୍ ଫାଇକ୍ ଆଣିକି ବଜେଇକି ମଜା କରିଆ ହେଲା।
ମଟନ ମଟନ।
ନା ମଟନ୍ କରିଆ ବ୍ୟସ୍ତ ନାହିଁ। ପୁଣ୍ଟା ପୁଣ୍ଟା କିଏ ଖାଏ? ପୁଣ୍ଟା ପୁଣ୍ଟା ମୁଣ୍ଟା କିଛି ଖାଇହବନି। ପୁ ତାକୁ ବୁଝେଇଦେ।
କି ନେଇ ପୁରା ଧୋଇ ଧାଇକି ପୁରା ମସ୍ତ ବନେଇବୁ ଜମା ଖାଇ ନଥିବ କେବେ।
ହଁ।
ଆ କେବେ ବନେଇବା?
ଆ ଯୋଉଦିନ କଇବ ସେଇଦିନ କରିଆ ଆଉ କଣ ଅଛି।
ଏ ଆସନ୍ତା ରଇବାରେ ଦେଖିବା।
ଆସନ୍ତା ରଇବାରେ କଣ ରଜରେ ଫିଷ୍ଟଟା କରିଦେଲେ ହୁଅନ୍ତାନି।
ହଁ ରଜବା ରବାରେ ପଡିଚି ନା?
ହଁ ରଜଟା ବା ରବାରେ ପଡ଼ୁଛି ଏ ର ମୁଁ କୋଉ ରଜ କୋଉଥିରେ କରିଆ ଫାଷ୍ଟ ରଜରେ କରିଆ?
ଫାଷ୍ଟ ରଜରେ କଲେ ଭଲ ହୁଅନ୍ତା। ରାତି ଦିଟାରେ କରିଆ ହଁ ଦିନରେ ବୁଲିଆ ରା ତିରେରେ ରାତି ଦିଟାରେ କରିଆ ଆଉ।
ହୁଁ ରାତି ଦିଟାରେ କଉଚ ତମେ କରିଆ?
ହଁ।
ହୁଁ ବଢ଼ିଆ ହବ।
ମୋର ଗୋଟେ ସାଙ୍ଗ ପିଲାଟେ ଅଛି ତାର ଗୋଟେ ବିଜନେଟ୍ ଗୋଟେ ବିଜନେସ ଗୋଟେ ଖୋଲିଛି
ହଁ।
ସେ ବାରୁ ଜିନଷ ଫିନଶ ସବୁ ମଗେଇବ।
ହୁଁ ଆ ସେ ସେ ସବୁ ସେ ସବୁ ସବୁ ଛାଡ ସେ ସବୁ ଛାଡ ସେ କଥା ଛାଡ। ଆମେ ଟିକେ ଆଉ ୟାଡେ କଥା ହେଇଯିବା ଫିଷ୍ଟି ଆଉ ଆଉ କୋଉ କୋଉ ସାଙ୍ଗ ସାଙ୍ଗ ବିରଙ୍ଗ ନା ତ ଛାଡ଼ ନା ତ କହି ହବନି। ଆଉ ମୁଁ କହୁଥିଲି ଆଉ ମାଇକ୍ ଫାଇକ୍ ଯଦି ହୁଅନ୍ତା ମାଇକ୍ ଫାଇକ୍। ପୁରାି ଟିକିଏ ଖାଇ ପିଇକି ପୁରା ଭଲ ଭଲ ଠିକ୍ ଭଲ ଖାଇକି ପୁରା ପେଟେ ପୁରା ଝୁମନ୍ତେ କସିକି ଆଉ।
ହୁଁ ମୋର ଗୋଟେ ସାଙ୍ଗ ପିଲାଟେ ସେ ମାଇକି ଫାଇକ୍ ରଖିଛିି ସବୁ।
ହୁଁ କେତେ ଟଙ୍କା ଭିତରେ ହବ ନେଇ ଆସନ୍ତେ?
ଛଅଶହ ଦେଲେ ଦବ ଆଉ।
ହଉ ନେଇଆସିବା ରଜ ଫାଷ୍ଟେ ଦିନ ଆଉ ରଜରେ ତ କେତେ ଜିନିଷ ଆସିଵ ରଜ ରେ ମୁଁ ଭାବୁଚି ମୁଁ ଭାବୁଚି ଏଇ ବର୍ଷ କିଛି ୟୁନିକ୍ କରିବା କିଛି ନୂଆ କରିବା। କଣ କରିବା କହିଲ ରଜରେ? ରଜରେ ସବୁ ଛୋଟ ଛୋଟ ଗାଁ ଯୋଉଠି କିି ମାନେ ଆମେ ଯିବା। ଯଉଠି ଭଲ ପୁରା ପୁରା ଦୋଳି ଫୋଳି ଲାଗିଥିବ ପୁରା ରଜ ଭଲକି ମନା ହଉଥିବ ସେଇଭଳିଆ ଗାଁକୁ ଆମେ ଯିବା। ମୁଁ ଏଇଆ ଭାବୁଚି ସବୁ ବର୍ଷ ତ ଯାଉଚନ୍ତି ବୁଲୁଚନ୍ତି ହାଁ।
କୋଉ ଜାଗା ଗୋଟେ ଭଲ ଜାଗା ଗୋଟେ ମୁଁ ଗୋଟେ ଭାବିବି ତମେ ତ କହିଲେ ଯିବନି।
ତା ହଁ ସେଟା ଟିକେ ଆମେ ଯେତୋଳେ ସାମ୍ନା। ସାମ୍ନା ସାମ୍ନାରେ ବସିବା ଯୋଉ କଥାବାର୍ତ ହେଇଯିବା ସେତୋବୋଳେ।
ହୁଁ ତମେ ଏବେ କୋଉଠି ଅଛ?
ଅଛି ଆଉ ଗାଁରେ ଅଛି। ଗାଁ ବିଲରେ ଅଛି ବିଲରେ।
ବିଲରେ କଣ ଫସଲ ଫସଲ ଲଗେଇଚ ନା କଣ?
ଫସଲ କଥା ଛାଡା ଆମର ତମେ ଜାଣିଚ ମୁଁ ଯା ଆମର ଯା ଫସଲ ଫସଲ ନାହିଁ।
ଓହୋ।
ହୁଁ।
କାଲି ଆଜିିପା ଗୋଟେ କୋଡିଏ ଘୁଣ୍ଠୁ ହବ ଗୋଟେ ବିଲଟେ କିଣିଚି।
ହୁଁ।
ଆ ରେ ସେପଟ ରୋଡ ସାଇଟ୍ ରେ ବିକିନି ଏଠି କିଣିନି।
ହୁଁ।
କିଣିକିନା ବଡ ଆକାର ଗୋଟେ ଘରଟେ କରିକି ଗୋଟେ ମହଲ ଟେ ଗୋଟେ ସପିଙ୍ଗି ମହଲ ଗୋଟେ ଖୋଲିବା ଆଉ।
ହୁଁ ଆଉ କର ଭଲ କଥା ଆଉ ଆମେ ଖାଲିଯିମୁ ସପିଙ୍ଗି କରିମୁ ଆଉ।
ସପିଙ୍ଗ୍ କରିବା କାଲି ସବୁ ଜିନିଷ ଗୁରା ସବୁ ବାହରୁ ମଗେଇବା।
ହୁଁ ହୁଁ।
ଏଇ ଜିନିଷ ଏଇଠି ନଥିବ ଏରିଆରେ କୋଉଠି ମିଳିବନେହିଁ।
ହଁ ବନାନା ଭଲ କଥା ନା ଆଉ।
ହୁଁ ନିଜ ଗାଁ ପିଲାଟା ଉନ୍ନତି କରିକି ଉପରକୁ ଯାଉଚି।
ହଁ ସେଟା ଭଲ କଥା ନା ଆଉ।
ହଁ କେତେ ଲୋକମାନେ ଅଛନ୍ତି ଆମ ଗାଁ ରେ ମାାରିଦେବେ ମୁୂଳେଇକି।
ହୁଁ ହୁଁ। ହଁ ଦିଅ ଛାଡ ସେ ସେଇ କଥା ଛାଡ।
ହୁଁ।
ହୁଁ।
ହଉ ଫିଷ୍ଟି ଫିଷ୍ଟି ଆକୁ ଡାକିବା?
କହାକୁ?
ମା ଇଅ। କଣ ତା ନା ନା ମୁଁ ଭୁଲିଗନି। ମ ଛୋଟବେଳେ ଯାଉ ମୋ ପ ସ୍କୁଲରେ ଗୋଟେ ପଢେ ତା ପେଣ୍ଟ ଖୋଲି ଯାଇମୁ ମଝିରୁ।
ହଁ ହଁ ମନେପଡ଼ିଲା ଏମିତି ନା ତ ନା ତ ଆମେ ନେଇପାରିବାନି ଦିଅ ଛାଡ। ଜାଣିଗଲି କିଅ।
ହଁ ତାକୁ ଡାକିବା ଆଉ।
ହୁଁ।
ଭଲ ପିଲାଟେ ହେଲେ ତାର ସେଇ ବୁଦ୍ଧିଟା ଯେ ଯିବନି ଆଉ ସେ ରୋଷେଇ ହଉ ଯିବ ମଝିରୁ ନେଇକି ଟେଷ ଟ କରିବା ଟା ଆଉ ହୁଁ।
କଣ କରିବା?
କଣ କରିବି ଆଉ ସେଇ ମୁଁ ଭାବୁଛି ବା ବହୁତ ପଇସା ଦରକାର ଏବେ। ସପିଙ୍ଗ ମଲ ଟା। କରିବା ପା ଅଛି ନା ଟଙ୍କା କୋଡିଏ ହଜାର ଧାର ଦଉଥା ନା।
କୋଡ଼ିଏ ହଜାର କାଇଁ ଚାଳିଶ ହଜାର ମୁଁ ପଠଉଛି।
ଓହୋ ହଁ।
ହୁଁ ହୁଁ ନେଇଗଲ ତମର ସପିଙ୍ଗ ମଲ ଯେତେବେଳେ ଚାଲିବ ଦେଇଦବ ଆଉ।
ହଁ ଏଇଭଳିଆ ଗୋଟେ ଦରକାରେ।
ଉଁ ହୁଁ।
ଆମର ଆଉ ଗୋଟେ ପିଲାଟା ଖୋଲିଛି ଗୋଟେ ନୂଆ ବିଜନେସେ।
ହୁଁ।
ସେ ଖାଲି ଅନଲାଇନରେ କିଣିବ ଅନଲାଇନରେ ସେଲ କରିଦବ।
ସେ କଥା ଛଡା ଆମେ ଟିକେ ଆମ। ଆମେ ସାଙ୍ଗ, ବନ୍ଧୁବାନ୍ଧବ ଦେଇ ଆସିଆ ଆଉ। କଣ କରିଆ ଆଉ ସକାଳୁ ତ ଆମେ ଏବେ ଯାଉଚୁ ଡେଲି ଟିକେ। ସକାଳୁ ଡେଲି ଶୁଣ ଶୁଣନ୍ତୁ ଶୁଣନ୍ତୁ ସକାଳୁ ଆମେ ଏବେ ଏବେ ଡେଲି। କଣ କରୁଚନ୍ତି? କିଏ ଠାକୁରଙ୍କ। ଆ ପ୍ରଭୁଙ୍କ ଧ୍ୟାନରେ ସିଏ ମଗ୍ନ ହେଇଯାଉଛି ଏବେ ଡେଲି ସକାଳେ। ଆମ ଗାଁରେ ଗୋଟେ ଛୁଆ ଅଛି ମୁଁ ସିଏ ସକାଳୁ ପୁରା ପାଞ୍ଚଟା ବେଳୁ ଯାଉଚୁ। ବୁଝିଲେ ଟିକେ ରନିଙ୍ଗ ଫନିଙ୍ଗ ଗା ଟିକେ ଦୌଡ଼ା ଦୌଡ଼ି କରୁଚୁ। ଦୌଡା ଦୌଡି କରିସାରିଲା ପରେ ଟିକେ ନଈକି ଯାଉଚୁ। ନଈରେ ଟିକେ। ଆ ହାଲକା ହେଇକି ତାପରେ ପୁଣି। ଦାନ୍ତ ଫାନ୍ତ ଘସୁଚୁ ଦାନ୍ତ ଫାନ୍ତ ଘସିକି।
ନଈରେ ଏବେ କେତେ କଣ ପାଣି ଅଛି?
ଆ ନଈରେ ପାଣି ସେମିତି ଅଛି ଯେତିକି ଥିଲା ସେପଟ ସାଇଡ଼ରେ ପାଣି ସେତିକି ଅଛି ଆଉ। ଆମେ ଯାଉଚୁ ଆ ପୁରା ହାଲକା ମାଲକା ହେଇକି ବ୍ରସ୍ ଫ୍ରସ୍ କରିକି। ହାଁ? ନାରେ ମାଛ ଫାଛ ତ ଏମିତି ବି ଆମେ ଏଥିରେ ମାଛ ଫାଛ ଦେଖିବାକୁ ଯାଉନୁ ଆମେ ସିଧା ଯାଉଚୁ। ଟିକେ ହାଲକା ହେଇଯାଉଚି ବ୍ରସ୍ ଫ୍ରସ୍ କରିଦଉଚୁ ତାପରେ ଟିକେ ଧ୍ୟାନ କରୁଚୁ। ବୁଝିଲା। ଧ୍ୟାନ ଟିକେ କରୁଚୁ। ତାପରେ। ତମେ କେ ପାଂସ ଟା ବେଳେ ଯଦି ତମେ ପାଂସ ଟା ବେଳେ ପଳେଇଆସିବ କାଲି ଗାଁ କତିକି। ଉଁ ମିସିକି ପଳେଇଆ।
ତମ ଗାଁ ଟା କୋଉଠି କହିବ ହଁ ତମ ଗାଁ ଟା ମନେ ପଡିଲା ହଁ ସେଦିନ ଯୋଉ ରାତିରେ ଯାଇଥିନି ହଁ।
ହଁ ହଁ।
ରାତିରେ ଗଲେ ମୁଁ ଫୋନ୍ କଲେ ତମେ କହିଦବନି ସେଇଠୁ।
ହଁ। ସେଇଆ ଆଉ। ନାଇଁ, ଯାଇକି ହେଠୁ ପୁରା ଧ୍ୟାନ କରୁଛନ୍ତୀ ଦି ଘଣ୍ଟା ଖଣ୍ଡେ ଦି ଘଣ୍ଟା। ଗାଧେଇ ମୁଁ ତାପରେ। ଗାଧେଇମୁ ଗାଧଇକି ପୁରା ମଜାମଜି କରିମୁ ଗାଧେଇରା ଯେତେବେଳେ ଗାଧେଇମୁ ସେତେବେଳେ ଟିକେ ପ୍ରଭୁଙ୍କ ଶୋଲ୍କ୍ ଛଅ ସାତଟା ଖଣ୍ଡେ ଇଏ ଶ୍ଲୋକ୍। ଉ ମାନେ ଉଚ୍ଚାରଣ କରିବେ। ତାପରେ ଗାଧେଇବା ସଇଲା ଟିକେ ସୂର୍ଯ୍ୟ ଦେବଙ୍କୁ ମନେ ପକେଇକି ଆମେ ପୁଣି ଆସିମୁ, ଆସିକି ପୁଣି ଖାଇଆ ପିଇଆ ପୁ ଏଇ ସାତଟା ଆଠଟା ହେଇଯିବ। ନହେଲେ ଛଅଟା ଇଆଡ଼େ ଆମେ ଭାବୁଥିଲୁ ଚାରିଟାରେ ଯିମୁ ବୋଲି ଚାରିଟାରେ ଗଲେ ଦିଇ ଘଣ୍ଟାରେ ଆମେ କାମ ସରିଯଉ ଦି ଘଣ୍ଟା ଛଅଟା ଛଅଟା ବେଳକୁ ପୁରା ଗାଁରେ ତ ସମସ୍ତେ ଛଅଟା ବେଳକୁ ଛଅଟା ଆମର ଦୁଇ ଘଣ୍ଟା ସେଠି କାମ ସରିଯିବ ଛଅଟାବେଳେ ଆସିକି ଘରେ ଗାଧେଇକି।
ଓହୋ ହଁ ଶୁଣ ତମର ଚିନା ହାଲୋ।
ହଁ।
ତମର ଚିହ୍ନାପରିଚ କିଏ ଅଛନ୍ତି କି? ଯୋଉ କ୍ୟାମେରା ଫେମେରା ଯୋଉ ଫିଟିଙ୍ଗ୍ କରନ୍ତି?
ଆ ସେଇଟା ଆଉ କି ଆମ ଗାଁରେ ବା ଜଣେ ଅଛି। କଣ କରିବେ କି?
ମୋର ଦୋକାନ ଦିଟା କ୍ୟାମେରା ଦିଟା ଲଗେଇଆର ଅଛି।